ହାଲୋ।
ହାଲୋ ଏବେ ଶୁଣା ଯାଉଛି।
ହଁ ନମସ୍କାର।
ଉଁ ନମସ୍କାର କଁ କରୁଛନ୍ତି?
ହାଲୋ।
କଁ କରୁଛନ୍ତି?
ହାଲୋ।
ହାଲୋ।
ହଁ ଆପଣ ଆଉ ଟିକେ ନେଟୱାର୍କ ପାଖୁକୁ ଯାଆନ୍ତୁ କିଛି ତ ଶୁଣା ଯାଉନି।
ଏବେ ଶୁଣାଗଲା।
ହ
ହାଲୋ।
ହଁ।
ଏବେ ଶୁଣା ଯାଉଛି।
ହଁ ଏବେ ଶୁଣାଗଲା କୁହନ୍ତୁ।
କଁ କରୁଛନ୍ତି?
ମୁଁ ଅଛି ଏବେ ତ ଖାଇଲି ଖାଇକି ବସିଛି ଆଉ।
ଆଚ୍ଛା ଦେହ ପା ଭଲ ଅଛି। ହଁ ମୁଁ ଏବେ ଗାଧେଇକି ଆସିଲି ଆଉ।
କିଛି ଶୁଣା ଯାଉନି, ଆପଣ କଣ କହୁଛନ୍ତି?
ମୁଁ କହିଲି, ମୁଁ ଏବେ ଗାଧେଇକି ଆସିଲି। ହ୍ୟାଲୋ।
ଆପଣଙ୍କର ସେଠି ବୋଧେ ନେଟୱାର୍କ ଇସ୍ୟୁ ଅଛି, ସେଥିପାଇଁ କିଛି ଶୁଣାଯାଉନି ଆଉ।
ହ୍ୟାଲୋ।
ଭଲ।
ଶୁଣା ଯାଉଛି।
ମୋର ତ ଏଠି ପୁରା ଫୁଲ ନେଟୱାର୍କ ଅଛି, ଆପଣଙ୍କର ହିଁ ନାହିଁ।
ଟିକେ ଗୋଟେ ମିନିଟ୍ ରୁହ। ହ୍ୟାଲୋ।
ହଉ, କାଟିକି ନହେଲେ ପୁଣି ଥରେ କର।